ଭାଇ ନମ
ହାଲୋ।
ନମସ୍କାର ଭାଇ।
କଣ କରୁଚ?
ଏଇଠି ଏଇ ଖେଳିବାକୁ ଆସିଥିଲି ଟିକେ।
କୋଉଠି ଖେଳୁଚ?
ଏଇଠି ଆମ ସେଇ ପାଖରେ ଘର ପାଖରେ ଗୋଟେ ଷ୍ଟାଡିୟମ ପାଖାପାଖି ଭଳିଆ ଅଛି ଜାଗାଟା ବଡ ପଡିଆ ସେଇଠି ଖେଳୁଚି କ୍ରିକେଟ୍ ଖେଳି ବାକୁ ଆସିଥିଲି ଆଉ।
ଆଉ ତମ ସେପଟକୁ ଆଜି ବ-ବର୍ଷା ନାହିଁ ବୋଧେ।
ନାଇଁ ଦିନରେ ସକାଳ ଟାଇମ୍ ରେ ହେଇଥିଲା ତ ଖେଳିବା ଯାଇପାରୁନଥିଲୁ ହେଲେ ଛାଡି ଯାଇଚି ଏବିକା ପୁରା ଫାଙ୍କା ଅଛି।
ହଁ ଆଚ୍ଛା ଆମ ଆଡେ ତ ଆମ ଆଡେ ପ୍ରବଳ ବର୍ଷା। ଆମେ ମେଡିକାଲ ଯାଉଚୁ ବି ଟିକେ ଯାଇପାରୁନୁ ଭଲସେ।
ମେଡିକାଲ ମାନେ କାହାର କିଛି ହେଇଚି କି ଅସୁବିଧା।
ଆଉ ମୋର କୋହୁଥିଲି ଟାଇଫଏଡ୍ ହେଇଯାଇଚି ମତେ। ଇଞ୍ଜେକ୍ସନ ନବାକୁ ମେଡିକାଲ ଯାଉଥିଲୁ ବର୍ଷା ହୋଉଚି।
ଆଜ୍ଞା କେବେଠୁ ହେଲାଣି?
ଏଇ ତିନି ଚାରି ଦିନ ହବ।
ବୋଧେ ବର୍ଷାରେ ଓଦା ହେଇଚନ୍ତି ନା ଅଲଗା କିଛି କାରଣ ପାଇଁ।
ସେ ବର୍ଷା ଓଦା ହେଇକି ସବୁ ମିଶାମିଶି ଆଉ ସେ କମ୍ପ୍ୟୁଟର କ୍ଲାସ ଗଲାବେଳେ ଆମେ ଓ ଦା ହେଇଯାଉଁ ବର୍ଷାର
ଆଚ୍ଛା କମ୍ପ୍ୟୁଟର ଶିଖିବାକୁ ଯାଆନ୍ତି।
ହୁଁ ହୁଁ କମ୍ପ୍ୟୁଟର ମୋର ତ ସରିଲାଣି‌।
ଆଚ୍ଛା ଆଚ୍ଛା।
ହେଲେ ଆମେ ଯାଇକି ତଥାପି ବସା ବସା ପାଖରେ ବୁଲାବୁଲି କରିକି ଆସିବା ଟାଇମ୍
ଆଚ୍ଛା ବୁଝିଲି।
କଣ ଅଛି।
ଆଜି ତ ଆମ ଘରେ ହେଇଥିଲା। ଆଜି ରବିବାର ତ ଆଇଁଷ ବାରି ହେଇଥିଲା ଭାତ ଚିକେନ ତା ତାହିତ ପାମ୍ପଡ଼ ଆଉ ଶାଗ ଭଜା ହେଇଥିଲା। ଆଉ ଆପଣଙ୍କର?
ଆମର ହେଇଥିଲା କଣ ଭାତ ସୋୟାବିିନ ତରକାରୀ ଆଉ ଭଜା ଫଜା କଣ ହେଇଥିଲା ଆଉ। ମୁଁ ତ ଖାଇଲିନି ରୁଟି ଖାଇ ଦେଇକି ଆଇଲି କାହିଁକି ନା ଜର ହେଇଚି ତ ଭଲ ଲାଗିଲାନି।
ହଁ ଜରରେ ଭାତ ଖାଇବାକୁ ଭଲ ଲାଗିବନି।
ହୁଁ
ଆଉ ଦିନରେ କଣ କରିୁଥିଲେ
ଘରେ ଜର ହେଇ ହରସଇକି ମୋବାଇଲ ଦେଖୁଥିଲି ଆଉ କଣ କରିବା
ଆଚ୍ଛା ଏ ଟି ଆପଣ ମୁଁ ତ ଏଇ ଟିଭି ଦେଉଥିଲି କାଲି କାଲିର ମ୍ୟାଚ ତ ବହୁତ ଭଲ ହେଇଥିଲା
ଭଲ ହେଇଥିଲା କିନ୍ତୁ ହେଲେ ଦୁର୍ଗା ଦୁର୍ଭାଗ୍ୟ ବଶତଃ ହାରିଗଲେ ଆଉ
ଆଜ୍ଞା ତଥାପି ଭଲ ଲଢ଼େଇ କରିଥିଲେ ଶେଷ ପର୍ଯ୍ୟନ୍ତ
କାଲି ସବୁଠାରୁ ଯ ଖେଳ ଭିତରେ କାହା ଖେଳ ଟା ଭଲ ଲାଗା ତମକୁ
ମୋତେ ତ ଆର ଜାକବ ବେଥେଲ ଯେଉ ଇଂଲଣ୍ଡର ଖେଉଥିଲା
ଆମ ପିଲାଙ୍କ ଭିତରେ
ଆମ ଆମ ପିଲାରେ ତ ଇଶାନ କିଶାନ ଅବି ଶର୍ମା ଭଲ ଖେଳିଛନ୍ତି ଅଜଦିତ ସିଂ ତ ଷ୍ଟାର୍ଟିଂରୁୁ ବି ଭଲ ବୋଲିଂ କରିଥିଲା କିନ୍ତୁ ତାପରେ ମାଡ଼ ଖାଇଗଲା ଆଉ
ରାଣା ଖାଇଲା
ହଁ ତାପରେ ଇଏ ରବି ବିଷ୍ଣୁ ସି ଟିକେ ଖରାପ ବୋଲିଂ କରିଦେଲା ଲାଷ୍ଟକୁ ଆଉ ଆପଣ କ୍ରିକେଟ୍ କେମିତି କଣ ଖେଳନ୍ତି ଆପଣ ସେଠି ଗାଁରେ ପଡ଼ିଆ କିଣେ ଅଛି
ହଁ ଆମର ପଡିଆ ଅଛି ହେଲେ ଆମର ବଡ ପଡିଆ ନାଇଁ ନା ଆମର ଗ୍ରାଉଣ୍ଡଟ ଖେଳ ହୁଏ
ଆଚ୍ଛା ସର୍ଟ ବାଉଣ୍ଡରେ ଖେଳନ୍ତି କେତେ କଣ କେତେ କଣ ଖେଳନ୍ତି ପ୍ରାୟ
ଏଇ ପ୍ରାୟ ଆମର ଦିଟା ପିଲା ହେଇକି ବଳନ୍ତି ଆମେ ପୁରା ରଗ ରଖି ଡଲି
ମାନେ ବହୁତ ପିଲା ବଧେ ଆସନ୍ତି
ନାଇଁ ଆମରି ଗାଁ ଆମର ସାହି ପିଲା ଆମ ଗାଁ ବି ନୁହଁ ଆମର ସାହି ପିଲା
ଆଜ୍ଞା
ହେଲେ ଆମର ଜିଦି ମରାବରି ପୁରା ଖେଳ ହ ପୁରା
ହେଛ ଆର ବେଟ୍ ଲଗା ଲଗି ଆଉ
ହଁ ପୁରା ଖାଲି ମରି ସେ ଖେଳ ହବ ଝଗଡା ପୁରା
ଆଛା ଆମରରି ଏତି ମଜେ ନ ମଜେ ଝଗଡା ହେଇଯାଏ ପିଲାମାନ ମଝରେ
ହୁଁ
ଆମର ତମିତି ଇଏ ବି ରହିଯାଏ ମାନେ ଧରେ ଆମ ଯୋଉ ଦଳ ହାରିବ ସେଇ ଦଳ ଆମକୁ ଖାଇବାକୁ ଦବ ଏମିତି ବି ର ଏତେ
ଓହୋ ଆ ମର ତ ସେଇଆା ଆଉ
ଆଚଛା
ଆ ଆମର ଗୋଟେ ରୁଲ କଣ ଦିନେ ଆମର ଯେତେ ଯେବେ ଆମର କ୍ରିକେଟ ସିଜ ଖେଳ ଆରମ୍ଭ ହୁଏ ବୁଝି ଆମର କଣ କରିବ କହିଲେ ଫାଷ୍ଟ ଯୋଉନ ଆରମ୍ଭ ହବ ଖେଳ କେତ ଦିନ ଖେଳ ପରେ ଦି ଚାରି ଦିନ ପରେ ଆମର ଭଲରେ ମାନେ ସେଟ୍ ହେଇଗଲା ପରେ ବୁଝିଲେ
ଆଜ୍ଞା
ଆମର କଣ ହେଇିବ ନା ଗୋେ ଦିନ ଟା ମ୍ୟାଚ୍ ଖେଳ ହବ ଯିଏ ତିନିଟାରୁ ଦିଟା ଯେଥିଲା ସିରିଜ୍ ଥିଲା ସେ ସବୁଦିନେ ଆସିକି ସବୁଦିନେ ଆସିକି ବାଟିଂ କରିବ
ଆଚ୍ଛା ଭଲ ଫାଷ୍ଟ ବାଟିଙ୍ଗ
କରିବେ ତମେ ଆସି ହାରିଲା ବ ଆସିବି
ଆମର କେବଳ ସବୁଦିନ ଫାଷ୍ଟ ଟସ୍ ଟା ପଡେ ମ୍ୟାଚ ର ତାପରେ ଯିଏ ସେ ଗୋଠୁ ଜିତନ୍ତି ସେ ତାଙ୍କ ସବୁବେଳେ ଫାଷ୍ଟ ବ୍ୟାଟିଂ କରନ୍ତି ସେଇ ଦିନ ପାଇଁ ଆଉ
ଆମର ଆମର କିନ୍ତୁ ଏଇ ଖେଳ ଟିକେ ପୁରା ଲଗା ଲ କି ନା ଆମର ଖ ଭଲସେ
ଆଚ୍ଛା ଆପଣ ଅଲରାଉଣ୍ଡର ନାଟମ ବୁଲର କିଛି
ହଁ ଫୁଲ ବାଉଣ୍ଡରୀରେ ତ ଭଲ ଖେଳେ ନା ଆମର ତ ପଡିଆ ନାଇଁ ନା ଆମର ସବୁ ଗ୍ରାଉଣ୍ଡ ସଟ ଖେଳ ସର୍ଟ ବାଉଣ୍ଡରୀ
ଆଜ୍ଞା
ସର୍ଟ ବାଉଣ୍ଡରେ ମୋର ବ୍ୟାଟି ଟିଏ ମତେ ଭଲ ଲାଗେ।
ହଁ ବୋଲିଂ କଣ ସ୍ପିନ୍ ପକାନ୍ତି ନା ସ୍ପେସ୍।
କଣ କହିଲେ?
ଆପଣ ସ୍ପିନ୍ ପକାନ୍ତି ନା ସ୍ପେସ୍ ପକାନ୍ତି?
ନା ପସେ
ଆଚ୍ଛା ଆଚ୍ଛା ମୁଁ କିନ୍ତୁ ସ୍ପିନର୍।
ନାଇଁ ଆଉ ପ୍ରକୃତରେ ମୁଁ ଗୋଟେ ଭଲିବଲ୍ ପ୍ଲେୟର। ମୁଁ ଆମ ଘର ପାଖରୁ ପାଞ୍ଚ କିଲୋମିଟର ଖେଳିବା ପାଇଁ ଯା ହଁ।
ତ ସେଠି ମାନେ ଗ୍ରାଉଣ୍ଡ ହେଇନା ଅଛି ବୋଧେ ଆପଣାଙ୍କ ଗାଁରେ।
ନା ନା ଆମ ଗାଁରେ ଖେଳନ୍ତି କିନ୍ତୁ ଏବେ ପିଲାମାନେ ସବୁ ଯୋଉମାନେ ଥିଲେ ସବୁ ପଳେଇ ଗଲେ କିଏ କାମ ଫାମ କରିବା ଲାଗି ଆ ଯାହା ହେଲେ ବୁଝିଲେ। ଆଉ ମୁଁ କେବଳ ଖେଳିବା ପାଇଁ ଭଲି ଖେଳିବା ପାଇଁ ଆମ ଗାଁରୁ ମୁଁ ପାଞ୍ଚ କିଲୋମିଟର ସାଇକେଲିଂ କରିକ ଯାଇ ଖେଳଆନି ଆଉ ଗୋଟେ ଗାଁକୁ ରାତିରେ
ନଅରେ
ହଁ ଆମ ମୋ ସାଙ୍ଗ ଗୋଟରେ ପିଲା ତାଙ୍କ ଗାଁରେ ଖେଳନ୍ତି ତାଙ୍କର ପୁରା ଭଲିବଲ ଖେଳ
ଆଜ୍ଞା ଆଜ୍ଞା ଭଲ ଟୁର୍ଣ୍ଣାମେଣ୍ଟ ହେଇକକିନା ହେଉଥବ ଆଉ।
ଲିଂ ପାଞ୍ଚ କିଲୋମିଟର ଖେଳିକି ଆସେ ତାଙ୍କ ସହିତ ସେ-ସେଠି ଯୋଉମାନେ ସବୁ ଅଛନ୍ତି ପ୍ର ପ୍ରେଫେସନାଲି ଖେଳାଳି ମାନେ ସେଇ ଖେଳରୁ ବି ଚାକିରି ପାଇଛନ୍ତି ହଁ।
ଆଚ୍ଛା ଆଚ୍ଛା ତାହେଲେ ବହୁତ ଭଲ ଭାବରେ ଖେଳ ଆୟୋଜନ ହେଉଥିବ ମ୍ୟାଚ୍।
ହଁ ତାଙ୍କର ଟୁର୍ଣ୍ଣାମେଣ୍ଟ ହୁଏ ହୁଏ ଖେଳ ବି ହୁଏ ଆଉ ଆମର ବି ଠିକ କ୍ରେଟ ଟୁର୍ନାମେଟ ବି ହୁଏ।
ଆଚ୍ଛା ତାହେଲେ କେବେ କଥା ହେବା ମିଶିକି ଆପଣଙ୍କ ଦଳ ଆମ ତଳ ଭିତ ଥରେ ଖେଳିବା ଗୋଟେ କ୍ରିକେଟ ଓପନ ମ୍ୟାଚ।
ଆମର ଯଦି ଏଥର କି ଟୁର୍ଣାମେଣ୍ଟ ହେଲା ତମ ଟିମକୁ ପିଆ ହେବ ଗୋଟେ ଆ ସର୍ଟ ବାଉଣ୍ଡରୀ ଖେଳନ୍ତ ତ ଆପଣ?
ହଁ ଆମର ସର୍ଟ ବାଉଣ୍ଡରୀ ଲଙ୍ଗ ବାଉଣ୍ଡରି ପିଲା କମ ଥିଲେ ସର୍ଟ ବାଉଣ୍ଡରି ଖେଳ ହୁଏ। ଏବେ ତ ବର୍ଷା ପାଗ ବର୍ଷା ଟିକେ କମୁ ଦେଖିକି କହିବେ ଆପଣ ଆଉ
ଆମର ଏବେ ହୁଏନ ଆମର ଶୀତ ଦିନ ଯେତେବେଳେ ଆରମ୍ଭ ହୁଏ। ସେଇ ସମୟରେ ଆମର ହୁଏ ଜାନୁଆରୀ ଛବିଶ ପରେ। ଜାନୁଆରୀ ଛବିଶ ପରେ ଆମର ଟୁର୍ଣ୍ଣାମେଣ୍ଟ ଟି ହୁଏ ଏଇ ୱା ଡେ ନାଇଟ୍ ଟୁର୍ଣ୍ଣମେଣ୍ଟ ହୁଏ ଷୋଳଟା ଟିମ୍ ବୁଝିଲେ।
ରାତିରେ ବି
ହଁ ଦେଇ ନାଇ ଏଇ ଆମର ଟୁର୍ଣ୍ଣାମେଟ ମାନେ ହେଏଟା। ଏନୁ ଆମର ସୋଳଟା ଟିମ୍ ହଏ ଫି ଏଣ୍ଟ୍ରି ଫ୍ରି ଆମେ କରି ଦେଉ। ୱିନର ପାଞ୍ଚ ହଜାର ରନ ୱିନର ଦଶ ହଜାର ରନର ପାଞ୍ଚ ହଜାର।
ବହୁତ ଭଲ ଭାବରେ ଆୟୋଜନ ହଉଥିବ ହୋଉ ତାହେଲେ ଆମର ଏଠି ଆମର ଯୋଉ ହୁଏ ଆଜ୍ଞା ଆମର ଏତ ଯୋଉ ହୁଏ ଛୋଟ ମୋଟ ଟିକେ ହୁଏ। ଆ ଆମର ଏତେ ପିଇିଲ ନାହାନ୍ତି ନା ଆଛା।
ଆମ କ୍ରିକେଟ କ୍ଲବ୍ ହେଲା ନାଁ ହେଲା ବା
ଆଚ୍ଛା। ଠିକ୍ ଅଛି। ଆଉ ଆପଣଙ୍କ ଗାଁରେ କେମିତି କଣ ପର୍ବ ପାଳନ କରନ୍ତି?
କ ପର୍ବ ଆଉ ଆମର ଟିକେ ଆମର ସେଇ ସରସ୍ଵତୀ ପୂଜା। ଆଉ ଗଣେଶ ପୂଜା ଗଣେଶ ପୂଜା ହଁ ଗଣେଶ ପୂଜା ଏଇ ଅଷ୍ଟମି ପରି ଆଉ ଆମର ବେଶୀ ଭଲ ଫେମସ ଆମ ଗାଁ ହେଲା ହରପାର୍ବତୀ ପୂଜା ପଣା ସଂକ୍ରାନ୍ତିରେ।
ଆ ସେ ପଣାସକ୍ରାନ୍ତି ପଣାସଂକ୍ରାନ୍ତିରେ ଯୋଉ ନାଚ ହୁଏ ଯୋଉଠା ନାଚନ୍ତି ଯୋଉ
ହଁ ପଣା ହୁଏ ସଂକ୍ରାନ୍ତିରେ ସବୁ ଠାକୁରଙ୍କଠି ହର ପାର୍ବତୀ ପୂଜା ହୁଏ।
ଆଜ୍ଞା ଆମରିତ ଗାଁରେ ବି ଏଇଟା ଆଃ ବହୁତ ଫେମସ୍।
ଆମର ଏଠି ହର ପାର୍ବତୀ ପୂଜା ହେଲେ ତିନି ଦିନି ପୂଜା ହୁଏ। ତାପରେ ଆମର ଯାତ୍ରା ହୁଏ।
ଆଛା ଯାତ୍ରା ବି ହୁଏ। ଆପଣ ଯାତ୍ରା ଦେଖନ୍ତି।
କଣ କହିଲେ?
ଆପଣ ଯାତ୍ରା ଦେଖିବାକୁ ଭଲ ପାଆନ୍ତି।
ଯାତ୍ରା ଦେଖିବା ପାଇଁ ଭଲ ପାଆନ୍ତି କଣ ଆମ ଗାଁ ରେ ଯେହେ ତୁ ହୁଏ।
ଆଜ୍ଞା।
ଯାହା ବି ହେଲେ ଦେଖେ ଆଉ ବୁଲା ବୁଲି କରେ କଣ ବସି ଯାଏଁ ଦେଖି ଆଉ।
ହଁ ମୁଁ କେବେ ଯାତ୍ର ଦେଖିନି ତ ଶୁଣିଛି ଭଲ ଭାବରେ ହୁଏ। କେବେ ଆପଣ ଗାଁକୁ ଗଲେ ଦେଖିବା ଆଉ।
ହଁ ହଁ ହଁ ଅବଶ୍ୟ।
ନି ସ ଆମ ଗାଁରେ ତ କେବଳ ଗଣେଶ ପୂଜା ଭଲ ଭାବରେ ପାଳନ କରନ୍ତି ବଡ଼ ମୂର୍ତ୍ତି ଟଏ ସବୁ ଗାଁ ଲୋକ ମିଶି ପଇସା ଆଦାୟ କରି କରନ୍ତି ଆଉ। ବହୁତ ଧୁମଧାମ ଖାଇବା ପିଇବା ବି ହୁଏ ଲାଷ୍ଟ ଦିନ ବିସଜନ ଦିନ।
ଛେ।
ଆଉ ଆପଣ ଏବେ ଏଇଆଡ଼େ ଏବେ ବର୍ଷା ଜୋରେ ଫସଲ ଫସଲ କେମିତି କଣ ହେଉଛି?
ଆମର ଫସଲ ଫସଲ ଏହିକ୍ଷୀଣା ଆମର ବନ୍ଦ ରହିବ କାହିଁକି ନା ଆମର ବନ୍ୟାଞ୍ଚଳ।
ଆଛା ଆଛା ହଁ କହୁଥିଲେ ମନରଞ୍ଜନ।
ହ୍ୟାଲୋ।
ମୋ କଥା ଶୁଭା ହଉଛି।
ଓହଁ ଆମର ବନ୍ୟାଞ୍ଚଳ ତୁ ଏଇକ୍ଷଣା ଚାଷ ଆମର ବନ୍ଦ ବୁଝିଲେ।
ଆଜ୍ଞା।
ବନ୍ଦ ହେତୁ ଯେତେବେଳେ ବନ୍ୟା ଆସିବା ସମୟ ହେଇଗଲା ବର୍ଷା ଋତୁ।
ଆଜ୍ଞା।
ବନ୍ୟା କମିଗଲା ପରେ ଯାଇକି ଆମର ଫସଲ ପୁଣି ହବ କଣ ନା ବିରି ବୁଣା ହବ। ବିରି ଖାଲି ହଳ ହବ ବୁଣା ହେଇଯିବ କେହି କେହି ତ ବିନା ହଳ କରିକି ବୁଣନ୍ତି।
ଆଜ୍ଞା ଧାନ ଚାଷ ହୁଏନି।
ଆପଣ ସବୁ ହଁ ଧାନ ହୁ ଧାନ ହେଇ ରଜ ପୂର୍ବ ରଜରେ ଅମଳ ହେଇଗଲା ମାନେ କଟାକଟି ସେ ସରିଗଲା ଏବେ ବିଲ ଫାଙ୍କା ପଡିଚି।
ଆଛା ଆମ ଆଡେ ସଇଲାଣିି ଧାନ ଚାଷ। ଆମର ତ ଅଲଗା ପନିପରିବା ବି ଚାଷ ହୋଇଥାଏ ଏମିତି ବାଇଗଣ ହେଉ କଲରା।
ତମ ଧାନ କେମିତି ହୁଏ ମାନେ ବୁଣା ହୁଏ ନା ରୁଆ ହୁଏ?
ନାଇଁ ଆମର ବୁଣା ହୋଇଥାଏ।
ସେ ଟାଇଚିନ।
ଆଜ୍ଞା ଆମର ଲୋକ ଅଛନ୍ତି ଆସନ୍ତି ବୁଣିବାକୁ ଧାନ। ଆଛା ଆଛା।
ଜାଣିନୁ ହେଟା କଣ।
ନାଇଁ ଖାଲି ବୁଣା ରୁୁଆ ଜାଣିଛି।
ଆମର ସେ ରୁଆ ଟା ହେଲା କୁହନ୍ତି ଡାଳୁଅ କୁହନ୍ତି।
ଆଛା ସେଥିରେ କେମିତି କଣ କରନ୍ତି?
ଧାନ ହେଇଯାଏ ତମର ସେ କେତେ ମାସ ଲାଗେ ଧାନ ହବା ପାଇଁ?
ହଁ ମୋର ବି ସେଇ ସାତ ମାସ ପାଖାପାଖି ଲାଗେ ସାତ ଆଠ ମାସ।
ଆମର ଛଅ ମାସ ଧାନ କମ୍ପ୍ଲିଟ ଯାଇକି ରଜରେ କ କଟା ହୁଏ ଏବେ ଏଇ ପାଣି ଆସିବ ଯେ ବନ୍ୟା ପୁରାରେ ଦେଖିବ ପୁରା ସମୁଦ୍ର ହିଁ ସମୁଦ୍ର
ହଁ ଗାଁ ଏରିଆ ତ ଆମ ଗାଁ ରେ ବି ମଝିରେ ମଝିରେ ହେବେ ଏଇନୁ। ବନ୍ୟା ଟାଇପ ର ବେଶୀ ବଡ଼ ବି କେବେ ହେଇନି। କିନ୍ତୁ ଛୋଟ ମୋଟ ହଉ ଯିବା ଏଥରକ ଆଉ।
ଆସିଲେ ଡଙ୍ଗାରେ ଖାଲି ବୁଲି ବୁଲି ଦିନ ଯିବ ଆମ ସହିତ।
ଆପଣଙ୍କ ଡଙ୍ଗାର ବି ସେଟି ସୁବିଧା ଅଛି।
ଆମର ନିଜର ସବୁ ଆମ ଗାଁ ଗାଁ ଡଙ୍ଗା। ବଡ ବଡ ଡଙ୍ଗା ପୁରା ବୁଲିବେ ମନ ଇଚ୍ଛା ପୁରା ହଁ ହଁ।
ଆଜ୍ଞା ଆମ ତ କେବେ ଡଙ୍ଗାରେ ମୁଁ ବସିନି। ଆପଣଙ୍କ ସହିତ ଗଲେ କେବେ ବସିବା ବୁ ବସି। ବୁଲିବା ଏ ସିଙ୍ଗାବରେ।
ଆଚ୍ଛା ବହୁତ ବହୁତ ଧନ୍ୟବାଦ ଏତ ସମୟ କ ସହ ଯୋଡି ହେଇଥିବାରୁ। ପରବର୍ ତୀ କଲେ ଆମେ କିଛି କଥା ହେବା ଆଉ।
ନିଶ୍ଚିନ୍ତ ଭାବରେ ଧନ୍ୟବାଦ।